ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଭାଇ।
ହଁ ଭାଇ, କେମିତି ଅଛ?
ହଁ ଭାଇ ସବୁ ଠିକ ଠାକ୍। ଆପଣ କେମିତି ଅଛନ୍ତି?
ହଁ। ମୁଁ ଭଲ ଅଛି ଆଉ। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭାଇ ଘରେ ସବୁ ଠିକ ଠାକ। ଆଉ ଆପଣ ସେପଟେ ମେଘ ବର୍ଷା କଣ ହୁଏ ନା କିଛି ହୁଏନି?
ମେଘ ବର୍ଷା ତ ଖରାଦିନେ ବହୁତ ଜୋରେ ଖରା ହଉଥିଲା। ବାକି ଏବେ ବର୍ଷା ହେବ ବୋଲି ରଜ ପାଇଁ ଆସିଛି। ବା ଏପର୍ଯ୍ୟନ୍ତ କିନ୍ତୁ ରଜ ପାଇଁ ହେଇନି, କିନ୍ତୁ ଏବେ ହେଇଯିବ ଆଉ। ବେଳେବେଳେ ହେଉଛି, ଉଠଉଛି। କିନ୍ତୁ ବର୍ଷା ବର୍ଷା କିଛି ହେଇନି। ଆଉ ମୌସୁମୀ ଷ୍ଟାର୍ଟ ହେଇ ମାନେ ଏଇ ଚଉଦ ତାରିଖରେ ପହଞ୍ଚିବ ବୋଲି କହୁଛି ନ୍ୟୁଜ୍। ତ ଏଇ ପହଞ୍ଚିଯିବ ଆଉ। ଆଉ ଆପଣଙ୍କ ସ୍ ଆପଣଙ୍କ ସେପଟେ
ଆମପଟେ ବି ବହୁତ ଭୀଷଣ ଖରା ହୁଏ। ବର୍ଷା ସନ୍ଧ୍ୟା ବେଳେ ଟିକେ ମେଘ ଉଠାଏ। ବଟ କିନ୍ତୁ ଅ ବର୍ଷା ହୁଏନି, ଆପଣ ସେପଟେ ରଜରେ କଣ ହାଲଚାଲ?
ରଜ ପାଇଁ ପୂର୍ବ ଓଡ଼ିଶାରେ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତ ଏତେ କିଛି ନଥାଏ ତଥାପି ଦୋଳି ଖେଳାଯାଏ ପିଠାପଣା ଖାଆନ୍ତି ଆଉ ନର୍ମାଲି ରଜ ତ ଆମରି ଝିଅ ପିଲାଙ୍କ ପାଇଁ କରନ୍ତି। ଆଉ ପୁଅ ପିଲାଙ୍କର ତ ଏତେ କମ ଇଏ ହୁଏନି କିନ୍ତୁ ଆମର ଯେମିତି ପୂର୍ବ ଓଡିଶାରେ ପୁଅ ମାନେ ପୁଅ ଝିଅ ଦି ଜଣ ମିଶିକି ଅଧିକ ଇଏ କରନ୍ତି। ପଶ୍ଚିମ ଓଡ଼ିଶାରେ ଏତେ ମାନେ ରଜ ପାଇଁ ଏତେ କିଛି ଇଏ ନଥାଏ। ଏଇଭଳିଆ ଆଉ ଆପଣ ସେପଟେ ରଜ ପାଇଁ କଣ କେମିତି ଚାଲିଚି?
ଆଛା ଆମର ଏପଟେ ବି ରଜ ପାଇଁ ଚାଲିଚି ଧୁମଧାମ୍ ରେ। ରଜ ଟା ଝିଅ ମାନଙ୍କ ପର୍ବ ଝିଅ ମାନେ ବହୁତ ଖୁସିରେ ମନାନ୍ତି। ଏ ଯା ଦେଖ ଆଜି ଆଜି କାଲି ପାଇଁ ମିଠା, ଖଜା ଏବଂ ପୋଢ଼ ସବୁ ବନେଇବା ଚାଲିଚି। କାଲିକି ରଜର ଗୋଟେ ଆନନ୍ଦ ମହୋତ୍ସବ ତିନି ଦିନ ଯୋଉ ଚାଲିବ ତାକୁ ପାଳନ କରିବେ ଆଉ ଆପଣ ସେପଟେ ରଜରେ କଣ କଣ ସବୁ ଖାଦ୍ୟ ପଦାର୍ଥ ହୁଏ?
ରଜରେ ଏଠି ପି ଠା ହୁଏ, ପୋଡ଼ ପିଠା ହୁଏ, ଆଉ ଖାସ୍ କରି ଆରସା ପିଠା ଗୋଟେ ଥାଏ ରଜ ପି ପାଇଁ ଫେମସ୍ ସେଇଟା ହୁଏ ଆଉ ଏପଟେ ରୋଜରେ ଦୋଳି ବି ଖେଳନ୍ତି ମାନେ ଦୋଳି ବହୁତ ପ୍ରକାର ଅଛି। ଆଉ ସେମିତି ନର୍ମାଲି ଦୋଳି ଖେଳନ୍ତି ଆଉ ନୂଆ ଡ୍ରେସ୍ କିଣାଯାଏ ପିନ୍ଧାପି ବୁଲାନ୍ତି ଆଉ। ଆଉ ରଜରେ ଏଇଟା ହୋଉଛି ଏ କି କିଛି କରାଯାଏନି ରଜରେ କାମ ମାନେ କିଛି କାଟନ୍ତିନି କି କିଛି ବାଟନ୍ତିନି। ବାସ୍ ଯୋଉ ଆଗରୁ ଯୋଉ ତିଆରି କରିଥିବେ ପିଠାପଣା ସେଇଟା ହିଁ କରିକି ଖାଆନ୍ତି। ଏମିତି ଚାଲେ ଆଉ ଆଉ।
ଆଚ୍ଛା ଆଚ୍ଛା ଆମର ବି ଏପଟେ ରଜରେ ସ୍ତ୍ରୀ ମାନେ କିଛି କାଟା କାଟି ନାହିଁ। ଆଉ ରୋଷେଇ ବି କରନ୍ତିନି ଯାହା ପୁରୁଷ ମାନେ ଯାହା ରୋଷେଇ କରିବେ ଆଉ ଏବଂ ଯାହାବି ଅନ୍ୟ କାମ ଘରର କରନ୍ତି ତା ସେମାନେ ଗୋଟେ ଛୁ ଟିଭିିରେ ଘରେ ମଜାମସ୍ତି କରନ୍ତି। ଏବଂ ରଜରେ ବହୁତ ହୋଉଛି ତାସ ଖେଳା ହୁଏ ଏବଂ ବହୁତ ସାରା ଖେଳ ଘରେ ସେଠିମାନେ ଦିଦି ମାନେ ଭଉଣୀ ମାନେ ଖେଳନ୍ତି ଆଉ ଆମେ ବି ସାଙ୍ଗମାନେ ସବୁ ଯାଇକି ଟିକେ ମଜାମସ୍ତି କରୁ ଆଉ। ଆପଣ କଣ ଏପଣ୍ଡି କଣ ଯିବେ କୁଆଡ଼େ ସାଙ୍ଗ ମାନଙ୍କ ସହ ରଜରେ?
ଏମିତି ରଜରେ ତ ସେମିତି କିଛି ମୁଁ ପ୍ଲାନିଂ କରିନି ତଥାପି ଭାବୁଛି କି ରଜ
ସେଠୁ ନିଜ କାମରେ ପୁରା ବ୍ୟସ୍ତ ରହୁଛି ତ ଟାଇମ୍ ମିଳିଲେ ନିଶ୍ଚିତ ରୂପେ ମୁଁ ମାନେ କିଛି କରିବି। ଆଉ ଆପଣଙ୍କର ରଜ ପାଇଁ ନୂଆ ଡ୍ରେସ୍ ସବୁ କିଣା ନା ସରିନି?
ରଜ ପାଇଁ ନୂଆ ଡ୍ରେସ ଏଇ ବର୍ଷ କରିନି ଆଉ ଏ ରଜ ସମୟରେ ମୁଁ ଡ୍ରେସ୍ କରେନି କରେନି ଯାହା ଦଶହରା ସମୟ ଗଣେଶ ସମୟରେ ହିଁ କରେ ଆଉ ଆମର ଦିଦି ମାନେ ରଜ ପାଇଁ ପୁରା ଡ୍ରେସ୍ ଏବଂ ଅନ୍ୟ ସାମଗ୍ରୀ ସବୁ କାଲି ଆଣି ଆଇଥିଲେ। ଆଉ ଆଜି ବସିକି ଏ ସବୁ ଦେଖୁଛି କାଲି କଣ କଣ ସବୁ କରିବେ ପ୍ଲାନିଂ ସବୁ? ତାଙ୍କେ ତାଙ୍କେ ଯୋଉ ବନା ଚାଲିଛି। ହଉ ଆପଣ କଣ ସବୁ ଆଉ ଅନ୍ୟାନ ସବୁ ଅଛି କା କାଲି ବିଷୟ କରିବେ ସବୁ।
ହଁ ସେମିତି ରଜ ତାଇଁ ତ ଏମିତି କିଛି ନାହିଁ। ବାକି ହଁ ପ୍ଲାନିଂ ତ ବହୁତ କିଛି ଚାଲିଛି ଯେମିତି କିି ଘରେ ପିଠା ବିକା ତିଆରି କରୁଛନ୍ତି ଆଉ ମାମୁଁ ଘରୁ ସ୍ପେସିଆଲ ଆସନ୍ତି ମାମୁଁ ମାଇଁ ଆସନ୍ତି ଆଉ ପିଠା ମିଠା ସବୁ ଧରିକି ଆସ ଥିଲେ ସେରା ସବୁ ଅଛି ସେରା ଖାଇବୁ ଆ ଆଉ ରଜ ର ଗୋଟେ ଏଇଟା ରହୁଛି କି ରଜ ସମୟରେ ଆମର ସବୁ ବାପାହେରିକା ସବୁ ଧାନ ବିଲରେ ସବୁ ଚାଷ ସ କରିବାପାଇଁ ଧାନ ହେରିକା ସବୁ ନେଇକି ବୁଣନ୍ତି ସବୁ ଧାନ ନେଇକି ମାନେ ଚାଷ କରିକି ଧାନ ମାନ ସବୁ ବୁଣି ସାରିଲେଣି। ତ ବର୍ଷା ଆସିଲେ ସେ ମାନେ ଧାନ ରୋଇବା ପାଇଁ ଷ୍ଟାର୍ଟ କରିବେ। ଆପଣ ସେପଟେ ସବୁ କଣ କେମିତି ହେଉଛି?
ହଁ ଆମର ବି ଏ ବର୍ଷ ବର୍ଷା ଟିକେ ବିଳମ୍ବ ଅଛି ତ ଧାନ ବିଲ ଏବେ ପୁରା ଶୁଖିକି ଅଛି ବର୍ଷା ହଉ ହଉ ଧାନରେ କାମ ଆରମ୍ଭ ହବ ଧାନ। ପକା ହବ। ତ ଏଇ ବର୍ଷ ଖରା କାରଣରୁ ବୋଉ ଜିନିଷ ଟିକେ ବିଳମ୍ବରେ ଚାଲିଛି। ଦେଖାଯାଉ ବର୍ଷାର ବର୍ଷା ଭାବୁଛି କେମତି ଜଲଦି ବର୍ଷା ହେଲେ ଟିକେ ପାଣିପାଗ ଠିକ୍ ରହିବ ଆଉ ଗରମ ବି ବହୁତ କମ୍ ରହିବ। ତା ଆଶା ଆସିକି ରଜ ସରୁ ସରୁ ଏଇ ମାସ ଶେଷରେ ବର୍ଷାର ବା ସବୁ ହବା ମାନେ ହବ। ଆଉ ଅନ୍ୟ ବି ଯୋଉ କାମ ଅଛି ସେଆ ବି ଧୀରେ ଧୀରେ ସବୁ ଆରମ୍ଭ ହବ ଗରମକୁ ଚାହୁଁଛୁ କେମିତି? କମ ଭବ ଆଉ ଆପଣ ସେପରେ ଗରମ ବି ଜୋର ହୁଏ?
ହଁ ଏପଟେ ତ ବହୁତ ଜୋରେ ପଶ୍ଚିମ ଓଡ଼ିଶା ତ ଯୋଉମାନେ ଜଣା ଅଛି ଆଗରୁ ଅଧିକ ଜୋରେ ଗରମ ହୁଏ ବୋଲି। ଆଉ ବାକି ପାଣିପାଗ ବା ମାନେ ବିଭାଗ ତ କହିଥିଲା କି ରଜ ଭି ତରେ ମୌସୁମୀ ପହଞ୍ଚି ଆସିବ ବୋଲି କିନ୍ତୁ ଏପର୍ଯ୍ୟନ୍ତ କାଇଁ ଆଶିନି ଲା ଗୁଛି ଆସିଯିବ ଆଉ ଦି ଦିନ ହେଲାଣି ବହୁତ୍ ମାନେ ପାଗ ବହୁତ କୋହଲା ରହୁଛି। ତ ଲାଗୁଛି ରଜ ଭିତରେ ମୌସୁମୀ ଆସିଯିବ ବୋଲି? ଆଉ ବାକି ଆମ ଆଡ଼େ ତ କିନ୍ତୁ ଚାଷ ପାଇଁ ମାନ ଚାଲିଲାଣି ସବୁ ବ୍ୟବସ୍ଥା ଚାଲିଲାଣି। ସେପଟେ ଆପଣ କହୁଛନ୍ତି କି ମାନେ ଗରମ ଯୋଗୁଁ ମାଟି ଫାଟିକି ରହିଛି ନା?
ହଁ।
ବୋଧେ ଆଉ ରଜ ଯେମିତି ଆମର ଏପଟ ହୁଏ ତିନି ଦିନି ର ରଜ ହୁଏ। ଫାଷ୍ଟ ପହିଲି ରଜ, ତାପରେ ସେକେଣ୍ଡ ରଜ, ତାପରେ ଶେଷ ରଜ। ଆଉ ତାପରେ ଥାଏ ଗୋଟେ ସ ଚାରି ଦିନରେ ଗୋଟେ ରଜ ବାଟେଇ ଯାଏ କୁହନ୍ତିନି କି ଆମର ଯେମିତି ଚ ସେମାନେ ଚାରି ଦୁଇ ଦିନ ଯେଉଁଟା ଶେଷ ରଜ ହିସାବରେ ଗୋଟେ ବଟେଇ ଆସନ୍ତି ରଜଟା ନର୍ମ। ମାନେ ଏମିତିକି ତିନି ଦିନି ରହେ କିନ୍ତୁ ସମସ୍ତେ ଚାରିଦିନ ତାକୁ ପାଳନ କରନ୍ତି। ଆଉ ରଜ ପରେ ସବୁ ସ୍କୁଲ କଲେଜ ଆମରି ଖୋଲା ହେଇଯାଏ। ଆପଣଙ୍କ ପଟେ ସବୁ କଣ କେମିତି ରହୁଛି?
ହଁ। ହଁ। ଆମର ବି ଏପଟେ ପୁରା ଯାହା ଆପଣ ସେପଟେ ଏମିତି ବି ଏପଟେ ଏ ଏ ଏପଟେ ବି ଏମିତି ହୁଏ। ତ ରଜରେ ମୁଖ୍ୟ ହଉଛି ଯୋଉ ରଜର ପାନ ଥାଏ। ସେଇଟାକୁ ଏଇଠି ଏପଟେ ବହୁତ ଗୁରୁତ୍ୱପୂର୍ଣ ଦିଅନ୍ତି। ଏବଂ ବହୁତ ମଜା ସହ ସାହି ବସ୍ତି ଲୋକମାନେ ପରିବାର ଲୋକମାନେ ଆସିକି ତାକୁ ପାଳନ କରନ୍ତି। ଏବଂ ଏଇ ବର୍ଷ ଏକ ଅ ଅ ନୂଆ ଅ - ଅ ସକାରଙ୍କ କାମ ହେଇଛି ଗୋଟେ ଏ- ଏ ମଞ୍ଚ ଏବଂ ଗୋଟେ ସ୍ଥାନକୁ ଆ - ଆ ସରକାନ୍ ଉଁ ଇ ଆ ଆ ପ୍ରସନ ନେଇଛନ୍ତି ଯ ଯାହା ଦ୍ଵାରା କି ସମସ୍ତେ ଗାଁ ଲୋକ ମିଶିକି ରଜକୁ ଗ ଗୋଟେ ଜାଗାରେ ପାଳନ କରିବେ। ସ୍ତ୍ରୀ ମାନେ ସମସ୍ତେ ଦୋଳି ଖେଳିବେ। ଆଉ ମିଠା ପାନ ସବୁ ବ୍ୟବସ୍ଥା ହବା ପାଇଁ ଚାଲିଛି ଦେଖାଯାଉ କଣ ହବ। ଆପଣ ସେପଟେ କଣ ଏମିତି ଇ - ଇ ଏ ଏ ପଗ୍ରାମ ହବ କି କଣ?
ହଁ ଆମ ଘରେ ତ ଆମ ପଟ ସାହିରେ ତ ସେଇଭଳିଆ ପ୍ରୋଗ୍ରାମ କରିଛନ୍ତି। ସମସ୍ତେ ଗାଁ ଲୋକ ଆ ସବୁ ପଇସା କାଠି କରିକି ବଡ଼ ଧରଣର ରଜ କରିବା ପାଇଁ ଯେମିତିକି ଜଙ୍ଗଲରୁ କାଠ ଆଣିକି ଦୋଳି କରିଛନ୍ତି। ଆଉ ଭାବୁଛନ୍ତି ମୁଖ୍ୟ ଅତି ସ୍ଥିତି ହିସାବରେ ଆମର ବିଧାୟକ ଙ୍କୁ ନିମନ୍ତ୍ରଣ ଦିଆଯାଇଛି। ସେ ଆସିବେ। ଆଉ ରଜ ପାଇଁ ତ ଯେମିତି ଆମର ଏ ରଜପାନ ବହୁତ ପ୍ରସିଦ୍ଧ। କି ରଜରେ ସେ ସମସ୍ତେ ଯାହାହେଲେ ବି ରଜପାନ ଖାଆନ୍ତି। ଆଉ ବହୁତ କିଛି ବ୍ୟବସ୍ଥା ହେଇଛି। ଯେମିତି କିି ମାନେ ବହୁତ ପ୍ରକାର ଦୋଳି ପଡ଼ିଛି ନାଚ ଗୀତ ତାପରେ ବହୁତ ପ୍ରକାର ମାନେ ଖେଳକୁଦ ହେବାର ବ୍ୟବସ୍ଥା ଅଛି। ଆଉ ତୁମକୁ କିଛି ଉପହାର ମିଳିବାର ବି ଅ ମାନେ ଉପହାର ମିଳିବାର ବି ମାନେ ସବୁ ବ୍ୟବସ୍ଥା କରାଯାଇଛି। ଏଇଭଳିଆ ସମସ୍ତେ ଅଛନ୍ତି ଆଉ ମୂ ଯେହେତୁ ମୁଖ୍ୟ ଅତିଥି ଆମର ଏ ବିଧାୟକ ଆହୁରି ବହୁତ ମାନେ ଗାଁର ମୁଖ୍ୟ ମୁଖିଆ ଅଛନ୍ତି ତ ଲାଗୁଛି କି ସେମାନଙ୍କ ସହଯୋଗରେ ଆମରି ସେ ରଜଟା ଆହୁରି ବହୁତ ଭଲରେ ଇଏ କରିପାରିବେ। ଆଉ ରଜରେ ଆମର ଶ୍ ଗାଁର ସମସ୍ତେ ଯୋଉ ଝିଅ ହେରିକା ବାହାରେ ବାହା ହୋଇଯାଇଥିଲେ। ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି ଗାଁକୁ ଆସିବା ପାଇଁ। ଆଉ ଗାଁରେ ଯେତିକି ସ୍ତ୍ରୀ ଲୋକ ଥିଲେ ଗାଁ ରେ ସେମାନେ ସବୁ ନିଜ ନିଜ ବାପ ଘରକୁ ଯାଇଛନ୍ତି ବୁଲିବା ପାଇଁ। ତ ସେଇଟା ରଜରେ ବହୁତ ଭଲ ଆକାରରେ ମାନେ ପାଳନ କରାହେଉଛି ଆଉ ପ୍ରତିବର୍ଷ ରଜଟା ଧୀରେ ଧୀରେ ଧୀରେ ଧୀରେ ବଢୁଛି ଯେମିତିକି ମଝିରେ ଆଗରୁ ବହୁତ ଭଲରେ ହଉଥିଲା ତାରେ ଧୀରେ ଧୀରେ କମି ଯାଇଥିଲା। କିନ୍ତୁ ଏବେ ଧୀରେ ଧୀରେ ଆମ ନିଚ ମାନେ ସଂସ୍କୃତିକୁ ଆମେ ଧୀରେ ଧୀରେ ବଜେଇ ରଖିକି ଆଉ ବହୁତ ଭଲ ଭାବରେ ତାକୁ କରୁଛୁ ଯଉଟାକି ସମସ୍ତଙ୍କ ଲୋକ ଲୋଚନରେ ନଜର ଆସୁଛି। ଆଉ ଆପଣଙ୍କ ପଟେ? ସେପଳିଆ ଆଉ ମାନେ କିଛି ଅଛି କି ନାହିଁ ବ୍ୟବସ୍ଥା କରାହାଇଛି କି ନାଇଁ ରଜରେ? ମାନେ ନାଚ ଗୀଚ କରିବା ପାଇଁ।
ହଁ ଏପଟେ ବି ସେ ବ୍ୟବସ୍ଥା ହେଇଛି ଆଉ ଯୋଉ ଦିଦି ମାନେ ଝିଅ ମାନେ ଯୋଉ ବାହାରେ ପଢୁଥିଲେ ସେମାନେ ବି ଘରୁ ଆସିଛନ୍ତି ଆଉ ର ଜେ ଏକ ଧୁମଧାମ ପର୍ବକୁ ପାଳନ କରିବେ ଆଛା। ହଉ ଭାଇ ମୁଁ ଟିକେ ରଖୁଛି ଟିକେ ଯିବି
ଠିକ୍ ଅଛି ଭାଇ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା।
ହଉ ଭାଇ।